ହହ
ସୁଭାଗଲା କଥା। ମୁଁ ଏଇଠି ଟିକେ ଏଇ ଅଫିସଆଲି ଖାତା କାମ କରୁଛି ଟିକେ।
ଓ
ହଁ ସ୍ଵାମୀ ତାଙ୍କ ଉଁ ଅଫିସର ଖାତା କାମ ଟା ଟିକେ ମୁଁ କରେ ହେଲା। ଏ ଘରେ କେହି ନାହାନ୍ତି ହଁ। ହଁ ମୁଁ କରିଦିଏ ମାନେ ମୁଁ କରୁନଥାଏ ହେଲା କି ଆମର ସେ ଦୋକାନର ଯେ ପିଲାମାନେ ସବୁ ଖାତା ଭୁଲ କାମ କଲେ ହେଲା। ଭୁଲ ଭାଲ କଲେ ଆମର ଡିଷ୍ଟ୍ରିବ୍ୟୁଟର ମାନେ ଦ ତା ମାନେ ଆମର ଡିଷ୍ଟ୍ରିବ୍ୟୁଟର ହେଲା। ଡାବର ପ୍ରାଇମ୍ ଡିଷ୍ଟିବ୍ୟୁଟର ହଁ ହଁ। ହଁ ମାନେ ଆମ ବ୍ଲକ ର ଯେତେ ସବୁ ଦୋକାନକୁ ଦିଆଯାଏ ହୋଲସେଲ ଟାଇପ ର ଆଉ। ଓ ଡେଲି ବେସିସ୍ ରେ ଆମର ସୋମବାରଠୁ ଶୁକ୍ରବାର ଖାତା ମାନେ ଏ ପଇସା କଲେକ୍ସନ୍ ଟା ହୁଏ। ପଇସା କଲେକ୍ଟ ପରେ ସେମାନଙ୍କୁ କିସ କରାଯାଏ ସେଟା ଖାତାରେ କେତେ ପଇସା ଦେଲେ ଖାତାରୁ ଉଠା ଯାଏ ନା ହୁଁ ହୁଁ। ସେଇଟା ସେଇ ଖାତା କାମ ଟା କରୁଛି ଦି ଦିନ ଥିଲିନି ଦି ତିନି ଦିନ ବାବା ଘରକୁ ଯାଇଥିଲି ହେଲା। ସେ ଆସିକି ଆଜି ହଁ ହଁ ରଜ ଛୁଟି ଏଠି ସେ ଭଉଣୀର ବାହାଘର ହେଇଯାଇଛି ନା ସେ ଆସିଛି ନୂଆ ଶାଶୁଘରକୁ କାଲି ପୁଣି ଯିବ ମୁଁ ଯାଇଥିଲି ଦେଖା କରିବା ପାଇଁ ଆଉ।
ସେଇ ଇଏରେ ଛୁଟି ବି ଅଛି ଏବେ ପିଲାଙ୍କର ତ
ହଁ ଛୁଟି ତ ଆଉ ଖୋଲିଯିବ କା ପର ଦିନଠୁ ଛୁଆ ଛୁଆଙ୍କର ସବୁ ଛୁଟି ଖୋଲୁଛି। ଆ ରାତିରେ କଣ ଖାଇଲ?
ଏବେ ତ ଚୁଡା ଭଜା ଖାଇଛି।
ହୁଁ ହୁଁ। ନା ମୁଇଁ ଟିକେ ବୁଟ ସିଝେଇଥିଲି ଆ ସେ ବୁଟ ସିଝା ମାନେ ଏମିତି ମସଲା ମୁଡି କରି ଖାଇଛି ଆଉ ମୁଁ ଏମିତି ରାତିରେ ହାଲକା ଖାଏ ହେଲା। ସେତିକି ଖାଇଛିି ଆଉ ମତେ ଜମା ଭୋକ ନାହିଁ।
ଓହୋ ରାତିରେ ବି ତ ଏବେ ରଜରେ ଆମେ ଖାଇବାନି ଭାତ ଖାଇବାନି। ତ, ଜିଏ ହେଇ, ସିଏ ପି ସେ ହଲକା ଖାଇବ ନହେଲେ ରୁଟି ଖାଇବ ନହେଲେ ସେମିତି ଯିଏ ଛୋଟର ମୋଟର ଯାହା ଖାଇବ। କଥା ଖାଇବ।
ହଁ ହଁ ହଁ।
ଆଉ ରଜରେ ତମଗାଁ ଆଡେ
ନା ନା ଆମର ଆକ୍ଚୁଆଲି ବାଲେଶ୍ୱର ସାଇଟ ଟା ଆମ ତିନି ଦିନ ଆମ ଛୋଟ ବେଳ କଥା କହୁଛି ଥିଲା ହେଲା। ତଥାପି ଏବେ ଏବେ ଉଁ ହଁ ମାନେ ଦୋକାନ ବଜାରରେ ରଜ ପାନ କି ଘରେ ଘରେ ବି ସବୁ ଝିଅ ମାନେ ଦୋଳି କରିବା ହଁ ହଁ ହଁ ସେ ଏବେ ପାଳୁଛନ୍ତି ଆଗରୁ ଜମା ନଥିଲା ଏବେ ପାଳୁଛନ୍ତି ହଁ, ଘରେ, ଘରେ, ପୂରା ଆମର ଗୋଟିଏ ଦିନ ହିଁ, ହଁ ହଁ। ଗୋଟେ ଦିନ ଧର ଯାଉ, ତମର କିଶ, ପାଞ୍ଚ ଦିନ ପାଳ ଆମର ଗୋଟିଏ ଦିନ ହିଁ, ସେ ରଜ ସଂକ୍ରାନ୍ତି ଦିନ ହିଁ।
ସଂକ୍ରାନ୍ତି ଦିନ।
ହୁଁ, ହୁଁ, ସେଇଟା କାଲି ହିଁ ପାଳିଛନ୍ତି ଆଉ ସଂକ୍ରାନ୍ତିରେ ତ ଆମେ ସିଆଡେ଼ ଯାଉନି କାଲି ପଳେଇଆସିଥାନ୍ତି କାଲି ସଂକ୍ରାନ୍ତି ଥିଲା ଆସିଲନି ଆଜି ପଳେଇ ଆସିଲି ଆଉ।
ହଁ, ସଂକ୍ରାନ୍ତିରେ ଆସନ୍ତିନି କି ଜାଆନ୍ତିନି ବା ଆମର ତ ଏଠି ହଉଛି, ମାନେ ପୂରା ଯେମିତି ମେଳା ଭଳି ପଡେ। ସେମିତି ହଉଛି ଆମ ଗାଁ ରେ ହଉଛି। ନାଇଁ ଅନୁଗୁଳରେ ଅନଗୁଳ ଯେ ଆମ ଗାଁ ରେ ହଉଛି, ମେଳା ଭଳି ହଉଛି ନା। ତ, ସେଇଠିକି ଯାଇଥିଲୁ, ସେଇଠି ହଉଛି ବି ସବୁ ପ୍ରତିଯୋଗିତା ଯେମିତି, ନାଚ, ହଉ କି, ଗୀତ, ମ୍ୟୁଜିକ ଚେୟାର। ଏଇସବୁ ପ୍ରତିଯୋଗିତା ହଉଛି ପ୍ଲସ ଟୁ। ଖେଳ ହେରକା ବି ହଉଛି, ଦୋଳି ଫୋଳି ପଡିଛି, ଯେମିତି ପଡେ ଯାତ୍ରା ଯେମତି। ପଡେ ସେମିତି ବି ହଉଛି ଆଉ ସବୁ ଭଲସେ ହଉଚି ଯାଇଥିଲୁ ଦୁଇ ଦିନ ଯାଇଥିଲୁ ଆଉ ଆମ ଗାଁ ପାଖରେ ବି ସେଇ ଢେଙ୍କାନାଳ ପଟେ। ଆଁ, ଖଜୁରିଆଗଟା ଗୋଟେ ଗାଁ ଟେ ସେଇଠି ପୁରା ବଡ ଯାତ୍ରା ହଉଛି।
ହୁଁ, ନା ରଜ ଟା ଆମ, ଆମ ଏପଟ ଅପେକ୍ଷା ତମ ସେପଟ ଟିକେ ବେଶୀ ପାଳନ୍ତି ହେଲା।
ହଁ, ହଁ, ଆମର ଏଠି ପୂରା ଯେମିତି ଚାରି ଦିନ ଚାରି ଦିନ ଯାକ ପୁରା ଯାତ୍ରା। ଆଜି ଏଠି ଆମ ଆଡେ ବର୍ଷା ହଉଛି କାଲି ଆମେ ଯାଇଥିଲୁ ପୁରୀ। ପାଗ ଭଲ ଥିଲା କାଲି ସେଇ, ଢେଙ୍କାନାଳ ଆଡେ ଯାଇଥିଲୁ। ସେଇଠି ବହୁତ ବଡ ମାନେ ଯାତ୍ରା ସେଠି ହଜାର, ଦୁଇହଜାର, ଲୋକ ବୋଧେ ହଉଥିବେ ସେ ଯାତ୍ରାରେ। ଯାତ୍ରାରେ, ବହୁତ ବଡ ଯାତ୍ରା ସେଇଠି ତ ସେଇଠିକି ମୋ ମାମୁଁଘର, ଘର ସେ ପାଖରେ। ତ, ସବୁଥର ଯା। ଯାଉ ଏଥର ସବୁ ଭାଇ ଭଉଣୀ ମାନେ ବି ଅଛନ୍ତି ଛୁଟିରେ ନା ତ ସମସ୍ତେ ଯାଇଥିଲୁ। ହୁଁ ବୁଲିକି ଆସିବୁ ଆଉ।
ହଁ, ହଁ ଆମର ହଁ, ହଁ ପିଠା ହୁଏ। ହେଇଥିଲା କାଲି ଆମର ପୋଡପିଠା ହେଇଥିଲା, ହଁ, ହଁ
କାଲି ହେଇଥିଲା ରଜରେ ତ ହୁଏନି ନା ପୋଡ ପୋଡାପୋଡି।
ନା ଆମର ଏମିତି ଇନଷ୍ଟାଟ କମାଏନି।
ସିଝା, ସିଝେଇଛି ଗ୍ୟାସ ରେ, ହଁ ସିଜାପିଠା, ସିଝା, ଭଳି।
ହଁ, ହଁ, ହଁ, ସେଇଟା ସିଜି ନାଇଁ, ନାଇଁ, ନା, ହଁ, ହଁ ହଁ, ହଁ ସେଇ ଚୂଲିରେ କରାହେଇନି, କାରଣ ରଜରେ ତ ହୁଏ। ହୂତାପରେ ହଁ ହଁ ସେଇଟା ଗ୍ୟାସ ରେ ଏମିତି ଆମେ ଢାଳି ଦେଇଥିଲୁ ଗୋଟେ କଦଳୀ ପତ୍ର ପକେଇକି ଆଉ। ସେଟା କେକ୍ ଭଳିଆ ଫୁଲି ଯାଇଥିଲେ ଆଉ।
ହଁ ଆମର ହେଇଥିଲା ରଜ ପୂର୍ବ ଦିନ। ପହିଲିରଜ ପୂର୍ବଦିନ ହେଇଥିଲା। ଅ ରଜରେ ହବନି ନା ତା ଆମର ଚୁଲି ଅଛିତ ତା ପୂର୍ବ ଦିନ। ଦିନଠୁ କରିଦେଇଥିଲେ ଯେ ଦୁ ଦିନ ଖାଇଲୁ ଆମର ପୁଣି ବଡ ଫାମିଲି ନା ତୁମ୍ କରିଦିଆ ହେଇଥିଲା କଡେଇରେ ବଡ ଯୋଉ ତୋ କଡେଇ ଜଏଣ୍ଟ ଫ୍ୟାମିଲି ହଁ। ବାପା, ଦାଦା ଆଉ ଜେଜେ ଜେଜେ ଦାଦାଙ୍କର ପୁଅ ଖୁଡି ଆମର ଆମେ ଭାଇ ଭଉଣୀ ଦି ଜଣ ଆଉ ମା ସମସ୍ତେ ଏକାଠେ ତ ବଡ ଫ୍ୟାମିଲି ବଡଟେ ପୁରା କଡେଇରେ
ହଁ ବୁଇ ଆମର ବିତ ବଡ ଫ୍ୟାମିଲି ନା ସେଇ ମୋ ଶାଶୁ କରନ୍ତି ହେଲା। ସେ ବଢେଇକି ଆମ ଘରେ ଏମିତି ହୁଏ ମାନେ ଯେଟା ଆମର ଯଉ ପୋଡା ପିଠା ହୁଏ ସେଟା କୁହନ୍ତି ଲାଉ ଲା ଲାଉରେ ପକେଇକି ହୁଏ ବହୁତ ନରମ ହୁଏ ହେଲା ହୁଁ ହଁ ସେଟା ନାଉ ଟାକୁ ଗ୍ରାଇଣ୍ଡିଙ୍ଗ କରିକି ଚୁନା ରେ ପକେଇକି ନଡିଆ କାଜୁ କିସମିସ ଏମିତି ପକେଇଲି କରୁ। ସେଟା ବହୁତ ନରମ ହୁଏ। ଦି ଚାରି ଦିନ ରଖିଲେ ରଖିଲେ ସେ ବହୁତ ନରମ ହୁଏ।
ସପ୍ ଟ ହେଇକି ରୁହେ।
ହୁଁ ହୁଁ ହୁଁ।
ମୁଁ ଆମର ହୁଏନି ମାନେ ବହୁତ ରେୟାର ହୁଏ କମ ହୁଏ ବଡ ଫ୍ୟାମିଲି ନା ତ ସବୁଥର ହୁଏନି। ଆଉ ପାଗ ବି ଫୁଲ ରୁହେନି। ବର୍ଷା ହେଇଗଲା ଆଉ ଚୁଲି ଲାଗେନି ଆମର ଖୋଲା ଦୁଆର ଟା ନା ତ ଚୁ୍ଲି ଲାଗିପାରେନି ଏଇଥର ପାଗ ଭଲ ଥିଲା ଯେ ସେଠୁ କରାହେଇଥିଲା ହେଇଥିଲା ଯେ ଏଥର ପୂର୍ବ ଦିନଠୁ ହେଇଥିଲା ଆମର ପୋଡାପୋଡି ହବନି ନା ରଜରେ ତା ପୂର୍ବ ଦିନଠୁ ହେଇଥିଲା।
ଆଉ
କଣ କହିଲ?
ମୁଁ କହିଲି ପଢା ପଢି କରୁଛ ନା ନାଇଁ।
ହଁ ହଁ ଚାଲିଛି ମୋର ଅଛି ପୋର ଦିନ ଆଉ ପୋର ଦିନ ନାହିଁ ଶନିବାର ଦିନ ଅଛି ପରୀକ୍ଷା ଚାଲିଛି।
ନାଇଁ।
ଅ ତମ ଭଏସ୍ କଟୁଚି।
ମୁଁଲ କି ଗ ଗ ଗ୍ରେଜୁଏସନ୍ ସରିଛି?
ହଁ ସରିଲାଣି ସରିଲାଣି।
ହଁ ଆଚ୍ଛା ଆଚ୍ଛା ଏବେ ଏବେ ମାନେ ଆଉ କଣ ପାଇ ପଢା ପୁଡି କରୁଛି?
ଏନେ ଯୋଆ ସବୁ ବାହାରୁଛି ଗମେଣ୍ଟ ସାଇଡ ରୁ
ଅହୋ ଅହ ହୋ କରଦଉ ମାନେ ବି ଡି ପିଜି କରିଦଉନ।
ଆଉ କରିଥିଲି ଯେ ହେଲାନି ମାନେ ଆମ ଗମେଣ୍ଟ ଇଏରେ ହେଲାନ ପ୍ରାଇଭେଟ ପ୍ରାଇଭେଟ୍ ହେଲାତ ତାପରେ କଲିନି ପ୍ରାଇଭେଟ ଖର୍ଚ୍ଚ ବହୁତ ନା। ତ ସେଥିପାଇ କଲେନି ପ୍ରାଇଭେଟରେ ଗମେଣ୍ଟ ରେ ହେଇ ନଥିଲା।
ଆଚ୍ଛା ଆଛା ଆ
ତ ସେଥିପାଇ ରାତିରେ ପିଠା ରଜ ଚାରି ଦିନ ତ ପିଠା ଆଉ ତମର?
ଆଉ ମୋ ବାବାଙ୍କ ଘରୁ ସେ ପିଠା ଆସିଥିଲା ପୁରୀ ଆସି ଥିଲା ସବୁ ଅଛି ହଁ ହଁ ଆଉ ଖାଇବା ପାଇଁ ବି କେହି ନାହାନ୍ତି ଯା ଆମର ଜଏଣ୍ଟ ଫ୍ୟାମିଲି ଯେହେତୁ ଜଏଣ୍ଟ ଫ୍ୟାମିଲି ହେଲା କଣ କିଛି ଅ ମାନେ ଯା ଜଢଶୁର ଶାଶୁ କୁତ୍ରା କେହି ନାହାନ୍ତି ହେଲା ସବୁ ଯାଇକି ତାଙ୍କ ବାପା ଘରକୁ ନା ନା ରଜ ନୁହେଁ ତାଙ୍କ ବାପ ଘର ନୂଆ ଘରକୁ ଯାଉଛନ୍ତି ହେଲା କାଲିକି ଆ ହଁ ସେଇଥିପାଇଁ ଆ ସେ ଯାଇଛନ୍ତି ମୁଁ ଘରେ ଏକା ଅଛି ଆଉ।
ଖାଇବା ପାଇଁ କେହି ନାହିଁ ଆଉ ହୁଁ।
ଏକା?
ହଁ ଏକା ମୋର ଦିଟା ପୁଅ ଆଉ ମୋର ସ୍ଵାମୀ ଶଶୁର ଅଛ ନାଇଁ ନାଇଁ ନାଇଁ ଝିଅ ନାଇଁ। ଆମ ଘରେ ଝିଅ ନାହିଁ ପରା ଝିଅ ପାଇଁ ବାହାରି ଦୁଃଖ।
ଏ ହେଁ ହେଁ ହେଁ ହଁ ମୋ ପୁଅ ଦିଟା ତ ଆଉ।
ହଁ ମୋ ଯାଆ ର ଗୁଟେ ପୁଅ ମର ଦିଟା ପୁଅ।
ହଁ ପୁଅ ହେଲେ କେତେ ବର୍ଷ ହେଇଗଲାଣି?
ବଡ ପୁଅର ହେଲାନି ତେର ସାନ ପୁଅ ହେଲାଣି ନଅ ବର୍ଷର।
ଅ।
ବଡ ପୁଅଟା ବଡ ପୁଅଟା ଏଇଟ୍ ହେଲା। ମୋ ସାନ ପୁଅ ର ଥ୍ରୀ ହେଲା। ହ
ହୁଁ ପୋର ଦିନଠୁ ତ ଛୁଟି ଖୋଲୁଚି ସମସ୍ତେ ସ୍ତଙ୍କର ପୁଣି ଆଡୁ କାନ୍ଦି କାନ୍ଦି ଯିବେ ସବୁ ସ୍କୁଲ।
ନା କାନ୍ଦି କାନ୍ଦିନିଏ ସେ ମୋ ଇଂଲିଶ ମିଡିଅମ୍ ରେ ପଢୁଥିଲା ନା? ସେ ସାଢେ ଛଅ ରୁ ସାଢେ ବାରଟା ଯାହା ତାର କ୍ଲାସ ହଉଥିଲା। ଏବେ ତାକୁ ଉଡିଆ ମିଡିୟମକୁ ଆଣା ହେଇଚି କାରଣ ସେ ସ୍କୁଲ ରେ ଏତେ ଭଲ ପଢା ହେଲାନି ହେଲା। ଆଉ ଏଇଟ୍ ନାଇନ୍ ରେ ତ ମେନ୍ ପାଠ ନା। ସେଇଥିପାଇଁ ତାକୁ ମୁଁ ଏ ହାଇ ସ୍କୁଲ କାଢି ଆଣିଲା ବେଳକୁ ତାର ଭାରି ମନ ଦୁଃଖ। ପୁଣି ଦଶଟାରୁ ଚାରିଟା ମତେ ଏକସହ ପଚାରୁଚି ମା ମୁଁ ଦଶ୍
ହଁ ସେଟା ସକାଳୁ ଯାଉଥିଲେ ବେଳାରେ ପଳେଇ ଆସଥୁଲେ ଏଇନେ ଟିକେ ଅଧିକା ଟାଇମ୍ ରହି ଯାଉଥିବେ ଏଇଟେ ଯେ ବୋର ଲାଗୁଥିବ ଆଉ।
ହଁ ସେ କହୁଚି ମା ମୁଁ ଆଜି ଖେଳି ପାରିବିନି ନା ସ୍କୁଲରୁ ଆସିକି। ମା ମୁଁ ଏତେ ସମୟ ରହିପାରିବି?
ହଁ ଇଂଲିଶ ମିଡିୟମ ଟା ଟିକେ ହୁଁ ତାଙ୍କର ସକାଳୁଆ ସ୍କୁଲ ନା ଆମର ଏଇଟା ଦଶଟା ରେ କଁ କହିଲ? ହ୍ୟାଲୋ।
ହୁଁ ହେଲୋ ଦଶଟା ରୁ ଚାରଟା।
ହଁ।
ହୁଁ। ଆଉ ତାର ସେଇଥିପାଇଁ ଭାରି ମନ ଦୁଃଖ ହଉଚି ଯେ। ଆଉ ସାନ ଟା ସାନ ଟା ସେଇ ଇଂଲିଶ ମିଡିୟମ ରେ ପଢୁଚି ଯେ ଏନେ ମୁଁ ଯାବେ ଗୁରୁବାରର ସ୍କୁଲ ଖୋଲୁଚି ତୁ ଯିବୁନି। ଫାଷ୍ଟ ଦିନ ହିଁ ଯିବୁ।
ଉଁ ହୁଁ ହୁଁ ହୁଁ ଫାଷ୍ଟ ଦିନ ଯିବୁନି ଏତେ ଦିନ୍ ଛୁଟି ହେ ଗଲେ ପିଲାମାନଙ୍କର ମନ ବି
ହଁ ଇଚ୍ଛା ହୁଏନି ନା ତାପରେ ତାଙ୍କର ପ୍ରଥମ ଦିନ। ସ୍କୁଲ ଟା ନାଇକି ସେଇ ପ୍ରାଇଭେଟ୍ ସ୍କୁଲ ନା ଆଉ ତାଙ୍କର ପ୍ରଥମ ଦିନ ଏତେ ପଢାପଢି ହୁଏନି। ଆସିଲେ ଘର୍ ମାନେ ସ୍କୁଲ ଝାଡା ଝୁଡି ହୁଏ। ଗମେଣ୍ଟ ସ୍କୁଲରେ କଣ ମାନେ ଖୋଲା ଯାଏ ନା ହଁ ଖୋଲା ହେଇକି ଥାଏ। ତାଙ୍କର କାମ ଅଫିସିଆଲି କାମ ଥାଏ ସେଟା ସଫା ହେଇକି ଥାଏ। ଇଏ ପ୍ରାଇଭେଟ ସ୍କୁଲ ଟା ବନ୍ଦ ରହିକିଥାଏ। ତ ସେ ହଁ ସେମାନେ କି ସେ ଯେବେ ଖୋଲା ସେବେ ସଫାସଫି। ସଫି କରିକି କ୍ଲାସ ହେଲା ହୁଁ।
ହେରା ଯଉ ବନ୍ଦ ହେଇକି ରହି
ହଁ ହଁ ହଁ ହଁ ହଁ।
ତମର ସେଇଠୁ କେତେ ଦୂର? ତାର ସରିଲାଣି ତାର ବି ସରିଲାଣି କଲେଜ।
ଆ ସାନ ପୁଅର ହବ ଦେଢ କିଲୋମିଟର ଆଉ ବଡ ପୁଅର ହବ ତିନ ତିନି କିଲୋମିଟର ସ୍କୁଲ ଆଉ। ହ
ଅହ ପାଖରେ।
ହୁଁ ହୁଁ ପୁରା ପାଖରେ ଆମର ଏଠି ବହୁତ ସବୁ ପୁରା। ମାର୍କେଟ ସବୁ ପାଖରେ ନୂଆ ମାର୍କେ ସେଟା ଆମର ତିନି କିଲୋମିଟର ଛୁଆଙ୍କର ସ୍କୁଲ ଟା ବି ସେଇ ହଁ।
ତମେ ଏବେ କୋଉଠି ରହୁଛ କି?
ମିଶି ଯେ ଯୋଉ ଘଟଣା ଘଟିଥିଲା।
ହଁ ଶୁଣିଥିବି ମନେ ନାହିଁ।
ଆଗ ବର୍ଷୋ ଯୋଉ ଏଫ୍ ଏମ କଲେଜରେ ନିଆଁ ଲାଗିଥିଲା ନି? ତାହାରି ପାଖାପାଖି ଘର ହଁ ଭୋଗରାଇ ଆମ ଘର ଆଉ। ହଁ ତା ଘର ଆମ ଘରଠୁ ତିନି କିଲୋମିଟର ଡିଷ୍ଟାନ୍ସ ପୁରା।
ଓହୋ ସେ ପାଖାପାଖି ତାହେଲେ ଆଉ।
ହୁଁ ହୁଁ। ଆମ ଏଟା ଗାଁ ଟା ଗାଁ ରେ ପାଖ ତଥାପି ଗାଁ ହେଲେ ବି ଏଟା ଆମ ଗାଁଟା ବହୁତ ବଡ ଗାଁ ଆମ ମାନେ ବ୍ଲ